ହ୍ୟାଲୋ।
ହଁ ଶୁଭ ସକାଳ।
ଶୁଭ ସକାଳ ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ ହଁ ଭଲ ଅଛି ଆପଣ?
ଆଜ୍ଞା ବହୁତ ଭଲ କଣ କରୁଛନ୍ତି ଆଜ୍ଞା?
ମୁଁ ଏଠି ବସିଥିଲି ଆଉ।
ବେକାର ସରିଲାଣି।
ନା ନା ସରିନି।
କଣ ପଢ଼ୁଛନ୍ତି ନା ଜବ୍ କରୁଛନ୍ତି?
ନା ମୁଁ ପଢୁଛି।
ଆଜି କଣ ସ୍କୁଲ କଲେଜ ନାଇଁ କି ଆଜି ଆଜି ତ ସୋମବାର ଥିବ?
ଅଛି ଯେ ଏବେ ତ ଏକଜାମ ଆମର ସରିଲା ତ ମୁଁ ଆଉ ଯାଇନି ଆଉ।
କୋଉ ଏକ୍ଜାମ କହିଲେବେ?
ଫୋର୍ଥ ସେମ୍।
ଆଛା ପରସେଷ୍ଟ କଉଥିରେ କରୁଛନ୍ତି ବେଶୀ ନା ବିକମ ନା କର? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ମୁଁ କହିଲି ଆର୍ଟସରେ।
ଆଜ୍ଞା। ହ ଆପଣ ପଟେ ଭଲ ଜାଗା କଣ ଅଛି?
ଆମ ପଟେ ଅଛି ବହୁତ ସାରା ଜାଗା। ନୟାଗଡ଼ କେବେ ଆସିଛନ୍ତି?
ହୁଁ ତ ନୟାଗଡ଼ ବୋଧେ ଲଡ଼ୁ ବାବା ନା ନୟାଗଡ଼ରେ ଯାଉଛିି କି ଲଡ଼ୁବାବ ହଁ ସେଇଠିକି ଯାଇଛି
ଆଉ ଫତେଗଡ ରାମ ମନ୍ଦିର ବି ଅ
ହଁ ହେଟା ଏବେ ନୂଆ ହେଇଛି ଆଜ୍ଞା ଆଜ୍ଞା ଯାଇନି।
କଣ୍ଟିଲରେ ନୀଳମାଧବ ମନ୍ଦିର।
ହଁ ହଁ ହେଇଟା ଯାଇଛିି ହେଟା ନୟାଗଡ଼ ରେ ଯାଉଛି କି ଯାଇଛି ନୀଳମାଧବ ରାବିଡ଼ି ଖାଇଛି।
ହଁ ନୟାଗଡ଼ ଜିଲ୍ଲାରେ ସେଟା ଯାଉଛି ଆଉ ଏବେ ନୟାଗଡ ଜିଲ୍ଲା ଭିତରେ ଅଛି ଆହୁରି ବୈଷ୍ଣବୀ ମାଙ୍କ ମନ୍ଦିର।
କୋଉଠି ହେଇଛି ଏଟା ନୂଆ ହେଇଛି କି ଆଜ୍ଞା।
ହଁ ସେଇଟା ଏବେ ହେଲାଣି ହବଣି ଏଇ ଟୁ ଥ୍ରୀ ଇୟ
ଭଲ ଜାଗା? ମାନେ କେମତିକା ମନ୍ଦିର?
ତ ନାଇଁ ମାଙ୍କ ମନ୍ଦିର ଅଛି ଆଉ
ଆଜ୍ଞା ଆଜ୍ଞା ଆମର ଆପଣ କେବେ ଆସିଛନ୍ତି?
ବାହାରେ ଯାହା ଅଛି ଆଉ।
ଆଜ୍ଞା ମୁ କହିଲି ଢେଙ୍କାନାଳ କେବେ ବୁଲି ଆସିଛନ୍ତି? ହୁଁ ହୁଁ କପିଳାସ କେବେ ଆସିଛନ୍ତି? ଆମର ଏଇଠି କପିଳାସ ଅଛି ଜୋରୋନ୍ଦା।
ଓ କପିଳାସ କଥା କହୁଥିଲେ।
ଆଜ୍ଞା।
ଓ ହଁ ଯାଇଛି ନା ଥରେ ଯାଇଥିଲି।
ଆମର ଫେମସ ଜାଗା ଏଇଟା ସବୁଠୁ ଗଜଲକ୍ଷ୍ମୀ ପୂଜା ଆମର ସବୁଠୁ ମହାପ୍ରସିଦ୍ଧ।
ଆଜ୍ଞା।
ବିଶ୍ୱ ପ୍ରସିଦ୍ଧ ଆଜ୍ଞା ଆମର ବରା ଆଉ ମଗଜି ଲଡ଼ୁ ଢେଙ୍କାନାଳ ପ୍ରସିଦ୍ଧ ଆମର।
ଆଉ କ
ଆମ ଏଇଠି ଅଛି ଭଲ ଭଲ ଜାଗା ସପ୍ତସବ୍ଜା ଅଛି। ହୁଁ ହୁଁ ହୁଁ ସେଇପା। ପାଖରେ ଏକା କପିଳାସ ପୂର୍ବରୁ ଗଲାବେଳୁ ଦତ୍ତାତ୍ରୟ ସାହି ଆଶ୍ରମ ତାରି ପାଖରେ ଗୋଟେ ଅଛି। ତପୋବନ ବୋଲି ଗୋଟେ ଜାଗାଟେ ସେଇ ସାହି ଆଶ୍ରମ ପାଖରେ ସେଇଠି ବି ହୁଁ ମାନେ ଯୋଉ ଜୋରନ୍ଦାରେ ଯେମିତି ଶୂନ୍ୟ ମନ୍ଦିର ପୂଜା ହୁଅନ୍ତି ଶୂନ୍ୟ ଠାକୁର ସେଠି ବି ସେମିତି ଶୂନ୍ୟଙ୍କୁ ପୂଜା କରାଯାଏ। ସୂର୍ଯ୍ୟ ତପୋବନ ବହୁତ ପାହାଡ଼ ଉପରେ ପୁରା ଯାଇକି।
ଆଜ୍ଞା ଯାଇଥିଲେ ଆମେ ପିକ୍ ନିକ୍ ଯାଇଥିଲୁ ତ ପିଲା ଯାଇଥିଲେ।
ଆଚ୍ଛା ଆଚ୍ଛା କେବେ ଏବେ ଇଏ ରିସେଣ୍ଟ କେବେ ଆସିଛନ୍ତି ନା
ନାଇଁ ନାଇଁ ମୁଁ ଫାଷ୍ଟଇୟରରେ ଯାଇଥିଲି ଦୁଇ ହଜାର
ଆଛ ଆଚ୍ଛା ଆଚ୍ଛା। ଆଜ୍ଞା ଆଉ କଣ କୁହନ୍ତୁ ଘରେ କଣ ରୋଷେଇ ଆଜି? ଦ୍ଵି ପହରେ।
ଘରେ ଏବେ ତ କିଛି ହେଇନି ଏବେ ଆମେ ସକାଳେ ଜଳଖିଆ ଖାଉ ଦଉଛୁ ଦଶ ଟା ଭିତରେ ତାପରେ ଦିଟାରେ ଭାତ ଖାଉଛୁ ଆଉ।
ଆଚ୍ଛା ଆଉ ଘରେ କିଏ କିଏ ରୁହନ୍ତି ଫ୍ୟାମିଲିରେ? ଆପଣଙ୍କର
ଘରେ ମାମା ରୁହନ୍ତି ଭାଇ ଆଉ ମୁଁ।
ଆପଣ ବଡ଼ ନା ଭାଇ ବଡ଼?
ନାଇଁ ମୋ ଭାଇ ବଡ଼ ମୁଁ ସାନ।
ସେ ଏବେ ପଢୁଛନ୍ତି ନା ଜବ୍ କରୁଛନ୍ତି।
ସିଏ ପଢୁଥିଲା ପ୍ଲସ୍ ଥ୍ରୀ ରେ ବିକମ କରୁଥିଲା ତାପରେ
ଆଜ୍ଞା।
ଆମର ଟିକେ ପ୍ରୋବ୍ଲେମ ଅଛିତ ଆମ ଘରେ ବାବା ନାହାନ୍ତି ସେ ତାପରେ ମୋମୋ ବିଜନେସ କରୁଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ଠିକ୍ ଠିକ୍।
ହୁଁ ହୁଁ।
କିଛି ନାହିଁ ଭାଇ ସବୁ ବଢିଆ। ପଇସା ଇନକମ କରିବାର ଅଛି ଚୋରି ନାରୀ ଦାରି କରିବାର ନାହିଁ। ତେଣିକି ଯେମିତି ରୋଜଗାର କରୁଚନ୍ତି କରନ୍ତୁ କିଛି ମୁଣ୍ଡ ନୁଆର ନାହିଁ ଏଥିରେ ପଇସା ଇନକମ କରିବାର ଅଛି ସରିଲା ପାଠ ତ ପଢିଛ ନା କଣ ଅଛି ଏଥିରେ କିଛି ନାହିଁ। ମୁଁ ବି ଆଜ୍ଞା ଜବ୍ କରୁଚି ଆଜ୍ଞା ଏଇଠି ଢେଙ୍କାନାଳରେ ମୋରି ଘର ପାଖରେ ଏନ ଏଚ ଆଇ ଗୋଟେ ଜାଣିଥିବେ ଯଦି ହାଇୱେଥରେଟ ଅଫ୍ ଇଣ୍ଡିଆ ନ୍ୟାସନାଲ ହାଇୱେଥରେଟ ଅଫ୍ ଇଣ୍ଡିଆ। ସେଇଥିରେ ଅଛି। ଆଜ୍ଞା ସେଇଥିରେ ଜବ୍ କରୁଚି ହେଇଗଲାଣି ଦୁଇ ହଜାର ଅଠର ଉଣେଇଶ ରୁ। ତା ପୂର୍ବରୁ ବାହାରେ ଥିଲି ଆଉ। ମୋର ମୁଁ ମ୍ୟାରେଡ ମୋର ୱାଇଫ ମୋର ପୁଅ ବାବା ମମି। ମୋ ପୁଅକୁ ଏଇ ଚବିଶ ତାରିଖରେ ଚାରି ବର୍ଷ ହବ ଆଉ।
ହୁଁ।
ଆଜ୍ଞା ସେ ସ୍କୁଲ ଯାଉଚି ନୂଆ ନୂଆ। ଆଜି ଯାଇଚି ଛାଡିକି ଆସିଚି ଆଉ ଟିକେ ପୂର୍ବରୁ ଯାଇଚି ଆଠଟା ବେଳୁ।
ଏଲ କେ ଜି ହେଇଥିବ ବୋଧେ ତାର।
ହଁ ଏଇ ପ୍ରି ସ୍କୁଲ ପ୍ରି ଚାରି ବର୍ଷ ହେଇନି ହବ ଏଇ ଏଇ ମାସ ଚବିଶି ରେ। ପ୍ରି ସ୍କୁଲ ତ କହୁଚନ୍ତି ପ୍ଲେ
ପ୍ଲେ ସ୍କୁଲ ହଁ।
ଆଜ୍ଞା ଆଜ୍ଞା ସେ ସାତ ବର୍ଷ କରି ଦେଲାନିକି ଗଭର୍ଣମେଣ୍ଟ। ସାତ ବର୍ଷ ପରେ ହେଲେ ଯାଇକି ପଢିବ ପିଲା ପ୍ରଥମରେ। ତ ଏବେ ହେଇନି ଆହୁରି ତିନି ବର୍ଷ ଅଛି ଦେଖିବା ଆଉ ମୁଁ ଯାଉଛି ପ୍ଲେ ସ୍କୁଲ ଆଉ। ଆଉ ଆପଣ ବାବା କଣ କରନ୍ତି।
ବାବା ତ ନାହାନ୍ତି ତାଙ୍କର ଡେଥ ହେଇଯାଇଚି।
ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା କେବେ ମାନେ ବହୁତ ଦିନି ହେଇଗଲାଣି କି ସରି।
ହଁ ମୁଁ ଦି ବର୍ଷର ହେଇଥିଲି ହେଇଗଲାଣି ଅଠର ବର୍ଷ।
ଆଛା ଆଉ ମାମା।
ମାମା ଏଇଠି ଘରେ ଅଛନ୍ତି ଆଉ।
ଆଚ୍ଛା ହାଉସୱାଇଫ୍ ନା କିଛି କରନ୍ତି।
ସିଏ ବି ସେମିତି ରୋଷେଇ କରେ ହଷ୍ଟେଲ ମାନଙ୍କରେ।
ଆଚ୍ଛା ଆଚ୍ଛା।
ଆଉ ଏବେ ତାଙ୍କ ଦେହ ଟିକେ ଭଲ ନାହିଁ ତ ପଡି ଯାଇଥିଲେ ଡ୍ରେନ୍ ଭିତରେ।
ଓ ହଁ ହଁ।
ଏବେ ଘରେ ଆଛନ୍ତି ସିଏ ଆମ ଘର ଫଣ୍ଟ ରେ ଗୋଟେ ନାଇଁ ନାଇଁ ଆମ ଘର ଫ୍ରଣ୍ଡ୍ରେ ଗୋଟେ ପାର୍କ ଅଛି ଏମିତି ଯାଇଥିଲା ବୁଲିବାକୁ ତ ଗୋଟେ ଡ୍ରେନ୍ ଟେ ଖୋଲା ଥିଲା ତାର ସ୍ଲାବ ଟା ଉପରେ ନ ଥିଲା ବାହାର କରିଦେଇଥିଲେ ସେ ଆଉ ଦେଖିନେଇ ଗୋଡ ଟା ଖସିଗଲା ଆଉ। ଏ କିଛି ହେଇନି ବେଶୀ କିଛି ନାହିଁ। ଖାଲି ଗୋଟେ ପଟ ହଁ ଭଲ ଅଛି।
ମୋ ବାବା ବି ଭଉଣୀ କ୍ୟାନସର ପେସେଣ୍ଟ ଦୁଇ ହଜାର ଏକୋଇଶି ରୁ ଡେ ପଚିଶ ରେ ଭଲ ହେଇଗଲେ ବାବା ଭଲ ଅଛନ୍ତି ଏବେ।
ଆଛା ସମସ୍ତଙ୍କୁ ଭଲରେ ରଖନ୍ତୁ।
ଆଜ୍ଞା, ଭଉଣୀ ବି ମୋର ମ୍ୟାରେଜ ତାର ବି ଦିଟା ଝିଅ ମୋର ଗୋଟେ ପୁଅ ଆଉ। ସେ ଯାଇକି ରହୁଛି ବାହାରେ ଆଉ। ଆଉ ଆପଣ କଣ ଜବ୍ କରିବାକୁ ଚାହୁଁଛନ୍ତି ନା କଣ କରିବାକୁ ଚାହୁଁଛନ୍ତି?
ହଁ, ମୁଁ ଡିଫେନ୍ସ ଲାଇନ ରେ ଯିବାକୁ ଚାହୁଁଛି ଆଉ।
ଡିଫେନ୍ସ ଲାଇନରେ।
ହଁ।
ବା ଏତେ ଦିନ ପରେ ଗୋଟେ ବଢିଆ ଶଣ ମାନେ ବହୁତ ଖୁସି ଲାଗିଲା ଶୁଣିକି। ଗୋଟେ ଝିଅ ମୁହଁରୁ ଯାହା ହେଉ ଡିଫେନ୍ସ ଲାଇନ ପାଇଁ ଏମିତି ଚଏସ ମୋ ଭଉଣୀ। କାହିଁକିି। ହଠାତ ଏମିତି ଯାହା ହେଉ ବହୁତ ଖୁସି ଲାଗିଲା ଶୁଣିକି। କେହି ଏମିତି ଚୁଜ୍ କରୁନାହାନ୍ତି ହଠାତ। ଆଜ୍ଞା
ହୁଁ, ଆ ପ୍ଲସ୍ ସରିଲେ ଆମର ଏଇଠି ଏକାଡେମି ଅଛି ସେଠିକି ଯିବି ତାପରେ। ସେଇଠୁ ଫରମ ପକେଇବୁ ଆଉ।
କହୁନାହାନ୍ତି।
ହଁ ଏଇଠି ଅଛି ସେଇଟା ବି ଆମର ଏଇ ନା
ଏନ୍ଡିଇ ଅଛି ଆମର ଏଇଠି ମୁଁ ଜାଣିନି ନ୍ୟାସନାଲ ଡିଫେନ୍ସ ଏକାଡେମୀ। ବ ହଁ ନେସନଲ ଡିଫେନ୍ସ ଏକାଡେମୀ।
ଡିଫେନ୍ସ ଏକାଡେମୀ ଅଛି ସେଥିରେ କଣ କଣ ଅଛି ମୁଁ ଜାଣିନି ଆଚୁଆଲି।
ଆଛା ନାଇଁ ଯାଅ ଭଲ ଅଛି ମୋଟ ତ ବହୁତ ବଢିଆ। ହଁ ବାହାରିଥିଲା ବଟ୍ ଆପଣ ପାଇଁ ସେତେ ପସିବୁଲ ନୁହଁ ବହୁତ ମେହନତ କରିବା ପାଇଁ ପଡିବ। ବୟସ ତ ଅଛି ଆପଣଙ୍କର ତ ଭଲ ପୋଷ୍ଟରେ ପକାନ୍ତୁ ଏତେ ପରିଶ୍ରମ କରିବେ କଣ ପାଇଁ। ଭଲ ପୋଷ୍ଟରେ ପକାନ୍ତୁ ପଢନ୍ତୁ ପାଇଯିବେ। ଆଉ ଲେଡିଜ ଅଛନ୍ତି ବହୁତ ପ୍ରିଫରେନ୍ସ ମିଳିବ ଆପଣଙ୍କୁ। ମାନେ କାଷ୍ଟ ବିଷୟରେ ଆଲୋଚନା କରିବା କଥା ନୁହେଁ ଯଦି ଜେନେରାଲ ଥିବ ଟିକେ ଆଉ ଟିକେ ଅଧିକା ପରିଶ୍ରମ କରିବାକୁ ପଡିବ ଆଉ ଓ ବି ସି ବି କିଛି ନାହିଁ ଓ ବି ସି ବି କିଛି ହେଇ ଜେନେରାଲ ଯାହା ଓ ବି ସି ସେଇ କଟ୍ ଅଫ୍ ଯାଉଛି ସବୁଥିରେ ଏ ସ ଏସ ଟିରେ ଟିକେ କ ଅଧିକା ଯାଉଛି ଏ ଯୋଉ କମ ଯାଉଛି ଆଜ୍ଞା ଆଜ୍ଞା। ନାଇଁ ପଢନ୍ତୁ ଭଗବାନଙ୍କ ଦୟାରୁ ପାଇଯିବେ କଣ ଅଛି। ଯଦି ପାଇଗଲେ ଭାଗ ବନିଯିବ ଡିଫେନ୍ସ ତାପରେ ବହୁତ କମ୍ ଲୋକ ହିଁ ଚୁଜ୍ କରିପାରନ୍ତି।
ଆଜ୍ଞା ଏବେ ପ୍ରାୟତଃ ଝିଅ ପିଲା ବି ଗଲେଣି।
ହଁ ଯାଉନାହାନ୍ତି କି ଯାଉଛନ୍ତି କିନ୍ତୁ ସେତେଟା ବହୁତ ଘରେ ଆଉ ବହୁତ ଲୋକଙ୍କ ମୁଣ୍ଡ ବି ସେତିକି ପର୍ଯ୍ୟନ୍ତ ଡେଭଲପ୍ ହଉନି ନା। ସେତିକି ସେମାନେ ଭାବୁନାହାନ୍ତି କଣ ଡିଫେନ୍ସ ର ଗୋଟେ ଯିବ ସିଏ ଗୋଟେ ଝିଆଟେ ଝିଅଛୁଆଟେ ସେଥିରେ କଣ ଯିବ ଏମିତି ସବୁ କଥାବାର୍ତ୍ତା ହେଇପାରିବେ। କିନ୍ତୁ ବହୁତ ବଢିଆ ଜାଗା ଦେଖନ୍ତୁ ଟ୍ରାଏ କରନ୍ତୁ। ମୋ ହିସାବରେ କିନ୍ତୁ ଡିଫେନ୍ସ ଏକାଡେମୀ ବୋଧେ ଦଶମ ପରେ କି ପ୍ଲସ ଟୁ ଟୁ ପରେ ସେମାନେ ନିଅନ୍ତି।
ହଁ ହଁ ନି ନିଅନ୍ତି ଯେ କିନ୍ତୁ ଡିଫେନ୍ସ ମତଲବ ମୋର ଆର୍ମି ରେ ଯିବାର ନାହିଁ।
ହଁ ବୁଝିଲି ଡିଫେନ୍ସ ଇନ୍ ଦ ସେନ୍ସ କି ଆର୍ମି ଏୟ ଫୋର୍ସ ନଭି ସି ଆଇ ଏସ୍ ଏଫ ବର୍ଡର ସିକ୍ୟରି ବି ଏସ୍ଏଫ୍ ସବୁ ସେ ସବୁ ଲାଇନ ହଉଛି ଡିଫେନ୍ସ ଲାଇନ୍ ବୁଝିଲି ମୁଁ ଆପଣ କଉଥିରେ ଯିବାକୁ ତ ଚାହୁଁଥିବେ ନା?
ହୁଁ ମୁଁ କିନ୍ତୁ ଆର୍ମିର ଏସି ସ ରେ ଅଛି।
ଏ ଅ ଆଜ୍ଞା କୋଉଠି୍ୟାମ୍ ଫ ଯାଇଛନ୍ତି
ଭୁବନେଶ୍ଵରରେ ଯାଇଥିଲି ସି କ୍ୟାପ ଆଇ କଲେଜକୁ।
ଆଜ୍ଞା ଆଜ୍ଞା ଆଉ ମୁଁ ବି ହେଇଥିଲି ଆମର ଯାଇଥିଲି ଅଡ ସ୍ପୋର୍ଟସ ଚାରି ପାଞ୍ଚଟା କ୍ୟାମ୍ପ ଯାଇଚି ଏନ ଆଇ ସି ଅଡ଼ଶପୁର ଯାଇଚି ଆଉ ରାହୁଲ କେଲା ଯାଇଥିଲୁ ବଟ ହୁଁ।
ତାହେଲେ ଆପଣ ବହୁତ କିଛି ଶିଖିଛନ୍ତି ଆଉ।
ଅନ୍ୟ ପୋଷ୍ଟ ବାହାରି ନଥିଲା ଗୋଟେ ଏବେ ଓ ସି ସି ରେ ସେଥିରେ ପ କେଇଥିଲି ସେଇଥିରେ ବି ମାଗିଥିଲା ଏ ବି ସା ର୍ଟିଫିକେଟ ମାଗିଥିଲା ଦେଇଥିଲି ତା ପାଇଁ ଏକ୍ସଟ୍ରା ମାର୍କ ବି ମିଳି ମିଳିବ। ରେଜଲ୍ଟ ତ ବାହାରି ନିଁ କିନ୍ତୁ ମିଳି ଥିଲି ମୁଁ ତିନି ବର୍ଷ ହେକା। ମୁଁ ପୁଣି କଣ କଲି କହିଲି କ ଯୋଉ ମୁଁ କଣ ଭୁଲ କ ଭୁଲ ତ କହିପାରି ତ ମୁଁ ଏରୋନେଟିକାଲ ଇଞ୍ଜିନିୟରିଂ କଲି ମୋତେ ଟିକଏ ଏରୋପ୍ଲେନ୍ ବିସୟରେ ଜାଣିବା ପାଇଁ ପଢ଼ିବା ପାଇଁ ସେ ବିଷୟରେ ଟିକେ ଛା ହେଲା ତ ଦେଇକି ପଡିଲି ତ ଚାକିରିୀ ବି କଲି ଜବ ବି କଲି। ତ ଆଉ ମୋ ମାଆ କାନ୍ନ୍ଦିଲା ଟିକେ ମାକୁ ଭଲ ଲାଗିଲାନି ବାହାରକୁ ଯାଇଥିଲା ବୋଲି ମୁଁ ଦିଲ୍ଲୀରେ ରହୁ ଥିଲି ଏୟାର ଇଣ୍ଡିଆରେ ଜବ୍ ବି କରୁଥିଲି ଆଉ ମାଆ କୁ ଟିକେ ଭଲ ଲାଗିଲାନି କାନ୍ଦିଲା ଛାଡିକି ପଳେଇ ଆସିଲି ଆଉ ଘରେ ଆଉ ଫାଇନାଲି ଫା ଫିଲ୍ଡ୍ ଛାଡି ଦେଇକି ଘରେ। ଅଲଗା ଲାଇନରେ ଜବ କରୁଛି ଆଉ କଣ କରିବି।
ଅ ସେଇଟା ଭାଗ୍ୟର କଥା।
ହଁ ସେମିତି ମୁଁ ମୋ ଫିଲ୍ଡ୍ କିନ୍ତୁ ଏଇଟା ନୁହେଁ ଏଇଆ ଆଉ ପଳେଇ ଆସିକି ଏଇଠି ଦେଖନ୍ତୁ ବହୁତ ଭଲ ମୁଁ ଜାଣିଛି ବି ସେ ବିଷୟରେ ହଁ ହଁ ହଁ ହଁ ହଁ। ଖୁସି ଅଛି କିଛି ନାହିଁ ଘର ପାଖରେ ପୁରା ମୁଁ ଅଫିସ ଯୋଉଠୁ ଘର ମୋର ଦେଖା ହାଉଛି ଅଫିସ ବାଲକୁନିକୁ ଆସିଲେ। ଏଇଠି ପୁରା ପାଖ ଏଇଠି ଅଛି କାମ ହଁ। ହଁ କିଛି ନାହିଁ। ଚାଲିଛି କିନ୍ତୁ ସେଇଟା ଟିକେ ଦେଖନ୍ତୁ ଏବେ ଏବେ ଅଠର କୋଡିଏ ହଜାର ଟଙ୍କା ମୁଁ ଘର ପାଖରେ ପାଉଛି ଠିକ୍ ଅଛି ଖୁସି ଅଛି। କିନ୍ତୁ ସେଠି ଥିଲା ବେଳେ ଦି ହଜାର ଚଉଦ ମସି ହାରେ ମୁଁ ପାଉଥିଲି ତେୟାଳିଶ ହଜାର ଟଙ୍କା ଦି ହଜାର ଛବିଶି ଭାବନ୍ତୁ ଦିଇ ହଜାର ଛବିଶି ଚଉଦ ବର୍ଷ କୋଉଠି ଚଉଦ ଦଶ ଚବିଶି ଇଏ ଦୁଇ ବାର ବର୍ଷର ର ଭିତରେ ମୋର କେତିକି ଇନକ୍ରିମେଣ୍ଟ ହେଇଥାନ୍ତା ଜାଣି ପାରୁଚନ୍ତି ମୁଁ ବାହା
ପଇସା ଥିଲେ ଫ୍ୟାମିଲି ବି ନଥାନ୍ତେ ସେଠି ପାଖରେ।
ସେଇଆ କହିଲ। ସେୟା ବା ସେଇଆ କହିଲା କହିଲା କଣ କରିବି କଣ ହବ ଇଏ ହବ ସିଏ ହବ ଏଇମି ଯାହା ଦେଖନ୍ତୁ ସବୁଆଡୁ ବୁଲିଲେ ଯେତେ ଯାହାବି କୁହନ୍ତୁ ସବୁ ଯୁକ୍ତି ଠିକ କିନ୍ତୁ ଲାଷ୍ଟ କୁ ପଇସାଟା ତ ଆସି ବ ନା ନାଇଁ ଦେଖନ୍ତୁ ସବୁ କାମ ପାଇଁ ସେଇ ଯୁକ୍ତି ପାଇଁ ବି ପଇସା ଟା ହିଁ ଠିକ। ହଁ ସେଇ ଯୁକ୍ତି ପାଇଁ ବି ମା ପଇସା ଦରକାର ସବୁଥିପାଇ ପଇସା ଯଦି ନାହିଁ ମା କେହି ପ ହଁ ମା କେହି ପଚାରିବେନି। ଆଉ କାହିଁ ତାଠୁ ଭଲ ପଇସା ଟା ଇନକମ ହିଁ କରିଥାନ୍ତି ଆସିଥାନ୍ତି ଯାଇ ଥାନ୍ତି ଆଉ ଶୁଣ ଏଇନେ ମୁଁ ଲକ୍ଷେ ଟଙ୍କା ଯଦି କମାଉଥାନ୍ତି ଏଇନ କୋଡିଏ ହଜାର ଟଙ୍କା କମଉଚି ତା ଭିତରେ ଫରକ ନାଇଁ। ସେତିକି ପଇସା ଟା ତ ବାଲାନ୍ସ ରହିଲାନି ନା।